ହେଲ୍ଲୋ ହୁଁ କୁହନ୍ତୁ।
ହୁଁ ହୁଁ।
ଖାଇସାଇଲେଣି?
ଖାଇନେ। କେବେ ଆସୁଛନ୍ତି?
ମୁଁ ଆସିଛି ଆସିଛି କାଲି ଆସିଛି।
କଉଡି ଗାଁରେ?
ହଁ ଗାଁ ରେ ଅଛି।
ଆସୁନାହାନ୍ତି କୋୖଦିନ ଗୋଟେ ବସନ୍ତେ।
ହଁ ନିଶ୍ଚିନ୍ତ ଯିବା। ସେମିତି ସମୟ ହ ମିଳିଲେ ନିଶ୍ଚୟ ଯିବା।
କେବେ ଯିବ?
ଉଂ ଆଉ ଯିବିନି ଆଉ ଯିବିନି।
ଏପ ଚାଲିଚି ଦେଖିଆ କୋଉଠି ଭଲ ମିଳଲେ ଯିବା ଆଉ।
କଣ କହିଲୁ? ହୁଁ
ଆଉ କୁଆଡେ ଆମେ ତ ଆଜି ଯାଇଥିଲୁ କପିଳାସୁ ବୁଲି। ସାଙ୍ଗମାନେ ସଙ୍ଗାମାନେ ସବୁ ଯାଇ ଥିଲୁ ଅଜିିତ ହରିକା ଆଉ ଯାଇଥିଲୁ ଯେ ଫାଷ୍ଟେ ଗଲୁ ସାଇ ମନ୍ଦିର ଦେଖ ସାଇ ମନ୍ଦିର ଗୋଟେ ଅଛି।
ହୁଁ ହୁଁ ଢେଙ୍କାନାଳ ହଁ ଦେଖିଚି ସାଇ ଆଶ୍ରମ।
ସେଇଠି ଗଲୁ ସେଇଠି ଉପରେ ସାଇଙ୍କ ଦର୍ଶନ କଲୁ। ବସ୍ ଯାଇକି ସେଇଠି ସାଇରେ ବହେ ଲୋକ ହେଇଥିଲେ।
ହୁଁ।
ସାଇଠି କିନ୍ତୁ ବୋହୁତ ଲୋକ ହେଇଥିଲେ ତାପରେ ସେଇଠି ଘଣ୍ଟେ କି ଦେଢ ଘଣ୍ଟା ବୁଲିିବୁଲା କି ତାପରେ ହେଠୁ ବାହାରିକି କପିଳାସ ଗଲୁ ବାରମାଖ ପଟେ ଦେଇକି ଉପରେ ଚଢିଲୁ ଆଉ ବାରମାଖ ଦେଇକି ଚଢିଲ ହେଠି ଯାଇକି ଦର୍ଶନ କଲୁ ଠାକୁରଙ୍କର। ସବୁ ଆମକୁ ନାଁ ଦର୍ଶ ନ କରିକି ଆସିକି ବାର ବଙ୍କାରେ ପୁଣି ଫସିକି ଆସିଲୁ ଆ ଖାଇଲୁ ବାଟରେ ଭାତ ସାଧା ମିଲଟେ ଖାଇଲୁ। ଆସୁ ଆସୁ ଲାଗିଗଲି ଚାରିଟା ଲାଗିଗଲା।
ହୁଁ।
ମାନେ ଦଶଟାରେ ବାହାରି ଗଲୁ ଯେ ଚାରିଟା ଲାଗିଗଲା ଆମକୁ। ମାନେ କାର୍ତ୍ତିକ ପୂର୍ଣିମା ବିଷୟରେ ଜାଣିଚ ଆମ ଆଡେ କେମିତି କାର୍ତ୍ତିକ ପୂର୍ଣିମା ହୁଏ?
ହୁଁ।
ମାନେ ସାତ ଦିନି ଆମର ପୁରା ଯାତ୍ରା ହୁଏ ମାନେେ ସାତ୍ ସାତ ଦିନି ଯାତ୍ରା ହୁଏ ବୋହୁତ ଭଲସେ ହୁଏ। ଦଶ ଦିନ ଯାକ ଆଉ
ଆମୁକୁ ତ ଡାକୁନ ତମେ ତ ଆମକୁ ଡାକୁନ ତମ ଗାଁ ଯାତ୍ରାକୁ।
ମନା ଆମେ ଡାକିବା ଆମ ଗାଁ ଯାତ୍ରା କି ଏଇଟା? ଆମା ଗାଁ ପାଖରେ ନା ଆଉ ଆମ ଗାଁ ପାଖରେ ନା ଆଉ।
ହଁ। ତମ ଗାଁ ଯାତ୍ରାକୁ ଡାକୁଚ?
ହଁ ଡାକିବା ଏପାଳିକ ହୋଉ ଶୁଣ ଯୋଉ ହୋଉଚି ସା ସାତ ଦିନ ଯାତ୍ରା ହୁଏ ମାନେ ସାତ ଦିନିଆଙ୍କ ବନ୍-ଦଶ ହଜାର ପନ୍ଦର ହଜାର ଲୋକ ହୁଅନ୍ତି। ମାନେ ରାତି ଦଶଟା ପର୍ଯ୍ୟନ୍ତ ହେଠି ମେଲୋଡି ହୁଏ ହେଲା। ମେଲୋଡି ହୁଏ ତାପରେ ରାତିରେ ବି ଯାତ୍ରା ହୁଏ ଏମତି ଯାତ୍ରା ଦେଖିବା କଥା ରାତିରେ ରା ଯାତ୍ରା ଦେଖିବା ମାନେ ନାଚପଟି।
ହୁଁ।
ଯାତ୍ରା ଦେଖିବା କଥା ସେରା ଛାଡିବେ ଟିକେ ମେଲୋଡ଼ି ଦେଖି ଆସିବା ଆମେ ମାନେ ସାଢେ ଦଶଟା ପର୍ଯ୍ୟନ୍ତ ହୁଏ। ତାପରେ ତା ଯାତ୍ରା ହୁଏ। ତ୍ରା ତାଙ୍କ ଷ୍ଟାର୍ଟ କରନ୍ତି ତାପରେ ବୋହୁତ ବଜାରେ ଦୋଳି ଫୋଳି କଣ ନ ଦେଖିବ ତମେ ଯାତ୍ରାରେ ଦୋଳି ଫୋଳି ସବୁ ପଡେ।
ହଁ।
ଆମେ ବି ବୋହୁତ ସବୁ ଆମେ ସବୁଦିନ ପ୍ରାୟତଃ ସାତ ଦିନ ଆଙ୍କ ଯାଉ ଦିନରେ ହୁଏ ଏପଟେ ଗୋଟେ ଯାତ୍ରାରେ ରାତିରେ ଏଠି ଦିନରେ ଏପଟକୁ ଯିବୁ ଏଠି ରାତିରେ ଯିବୁ। ଆଉ ଦଣ୍ଡ ବି ହୁଏ ଦିନରେ ଦଣ୍ଡ ଦେଖୁ। ଦିନେ ତ ଫୁଣି ରାତିରେ ବାହାରିକି ଯିବୁ।
ଗଞ୍ଜି ଗୋଟେ ଆଣିଲି
ଆଉ ଗଣେଶ ପୂଜା ତ ଏଇପାଳି ଆମର ବାର ବର୍ଷ ପୁରୁଛି। ଦେଢ ଲକ୍ଷ ଟଙ୍କା ଦେଇକି ଗୋଟେ ଦେଢ ଲକ୍ଷ ଟଙ୍କା ଦେଇକି ଗୋଟେ ଡିଜେ ଟେ ବୁକିଂ କରିଛୁ। ଆଉ ପଚାଶ ହଜାର ଠିକ୍ ଯେ ନା କହିପାରିବିନି। ଆଉ ପଚାଶ ହଜାର
ନା କହିପାରିବିନି ଆଉ।
ପଚଶ ହଜାର ଟଙ୍କା ଦେଇକି ଗୋଟେ ବୁକିଂ କରିଛୁ ବ୍ୟାଣ୍ଡ ପାଟିଟେ। ତାପରେ ହଁ। ଆମର ସାହି ଟାଙ୍କ ଟେଣ୍ଟ ହବ ଲିଚୁ ଲାଇଟ୍ ଲାଗିବ ସାଇ ଟାଙ୍କ ପୁରା। ଏପାଳି ବାର ବର୍ଷ ବାର ବର୍ଷ।
ହୁଁ ପଚାଶ ହଜାର ଧର ପଚାଶ ଅଡ଼େଇ
ତାପରେ ଆମର ଏଠି ହବ ବି ଆମ କ୍ଲବ ରେ ସମସ୍ତେ କୁର୍ତ୍ତି ଫୁର୍ତି କରିବେ ଡ୍ରେସ
ହୁଁ ଆସ।
ହଁ ଆଉ ମୂର୍ତ୍ତି ହଉଛି ଆମର ବା ପନ୍ଦର ଫୁଟ ର। ଭାଡ଼ା ଯାଉଛି। ହୁଁ ପଚିଶି କହୁଥିଲେ।
ଧର ତିରିଶ ଦୁଇ ଲକ୍ଷ ନ
ତାପରେ ଷ୍ଟାଣ୍ଡିଙ୍ଗ ବକ୍ସ ଆମେ ଚାରିଟା ଆଣିବୁ ଷ୍ଟାଣ୍ଡିଙ୍ଗ
ଧର ପା ଦଶ ହଜାରେ।
ଆଉ ଦିଦି ଦି ଦି ଦି ଦିନ ଲୋକ ତିନି ଦିନି ଆଙ୍କ ଲୋକ ବ ମାନେ ଖାଇବେ ମାଗେଣାରେ। ହେଲା ଅରୁଆନ୍ ଡାଲମା ହବ। ଖିରୀ ଟିକେ ହବ ପୁରୀ ଟିକେ ହବ ଖଟା ଟିକେ ହବ ହେଲା। ଗାଁ ଟାଙ୍କ ଲୋକ ଖାଇବେ।
ଚାର ଲ ଚାରି ଲକ୍ଷ ଧର।
ଚାରଦିନିଆଙ୍କ ହେଲା ଆଉ ଠିଆ ପାଲା କରିବାର ଅଛି କିନ୍ତୁ ସେଟା ଜଣା ନାହିଁ କିନ୍ତୁ ଅଛି ହେଲା। ଆଉ ଭୋଗ ଫୋଗ ବି ଆସିବ ଆମର ସବୁ ହବ।
ହୁଁ ଧର ଚାରି ଲକ୍ଷ।
ହଁ ଟାର୍ଗେଟ ଅଛି ଚାରି ଲକ୍ଷ୍ୟ ଦେଖିଆ କଣ ହଉଛି ଆଉ।
ହୁଁ ଚାନ୍ଦା କେତେ ନାଖେ କ
କଣ କହିଲେ?
ଚାନ୍ଦା କେତେ ନାଖେ କରୁଛନ୍ତି?
ଜଣକା ମାନେ ବଡ଼ ଲୋକଙ୍କ ତ ଯାହା କରିଛନ୍ତି ଆମର କରିଛନ୍ତି ତିନି ହଜାର ଜଣକା।
ହୁଁ କେତେ ଛୁଆ?
ଛୁଆ ଆମର ସେଇ ଚାଳିଶି ପଚାଶ। କାହାର ଦଶ ହଜାରେ କାହାର ନଅ ହଜାରେ କାହାର ପାଞ୍ଚ ହଜାରେ କାହାର ସାତ ହଜାରେ ଈନ୍ତି ଆଉ।
ହୁଁ ହୁଁ ଆମତ ଏ ତ ଆମର ତ ବୋଲେ ସାତ ହଜାର ନାଖେ ଚାନ୍ଦା ଜଣକା।
ହୁଁ ହୁଁ ହୁଁ ହୁଁ ଏପାଳି କଣ ଆଣୁଚ।
ଚାଲେ ସେମିତି ଭାବିବିନୁ ଗଣେଷ ପୂଜା ଦିନ ଭାବିବୁ ତାପର ଦିନ କଲ୍ ହବ ରାତିରେ।
ହଁ ଏମିତି ହେଇଛି ସବୁ ପ୍ଲାନିଙ୍ଗ ଆମର ସରିଚି କହିବାକୁ ଗଲେ କୋଉଠି କଣ ହବ କେମିତି କଣ ହବ ସବୁ ପ୍ଲାନିଙ୍ଗ ସରଚି।
ହୁଁ।
ଯାହା ହବ ଆଉ।
ହୁଁ ହୁଁ।
ଆଉ ଏଇପାଳିିବି ଗଣେଶ ପୂଜା ପରେ ପରେ ଆସିବ ଆମର। ସରସ୍ଵତୀ ପୂଜା ପୁଣି ଖୁଦୁରୁକୁଣୀ। ଖୁଦୁରୁକୁଣୀ ମୁଖ୍ୟତଃ ଝିଅ ମାନଙ୍କର ଭାଇ ପାଇଁ କରନ୍ତି।
ବାବା ଗଲେ ବାବା ମା ବାବା ଗଲେ ବାବାଙ୍କ ପୁଅ ପୁତ୍ର ଆସିଲେ।
ହଁ ହେଲା ଖୁଦୁରୁକୁଣୀ ହେଲା।
ହୁଁ।
ଖୁଦୁରୁକୁଣୀ ଖୁଦୁରୁକୁଣୀ ଝିଅମାନେ ତାଙ୍କର ର ପୂଜା କରିବେ ତାପରେ ତା ଦାଣ୍ଡ ପୂଜା ପାଇଁ ବି ଯିବ ରାତିରେ ଶାଢୀ ଫାଢୀ ପିନ୍ଧିକି ତାଙ୍କୁ ଟିକେ ସାହାଯ୍ୟ କରିବା ପାଇଁ ଆମୋନେ ସବୁ ଯିବୁ।
ହୁଁ।
ଆଉ ସେଟାର ପୂଜାଫୂଜା କରନ୍ତି ସବୁ କରନ୍ତି ଖୁଦୁରୁକୁଣୀରେ ଆମର ଚାରି ପାଞ୍ଚଟା ପା ଞ୍ଚ ଛଅଟା ଆମର ସେତିକି ଗଣେଶ ପୂଜା ହଉନି ତାଠୁ ଅଧିକ ଖୁଦୁରୁକୁଣୀ ହଉଛି ଆମେ ସବୁ ଗଣ୍ଡଳ କରିକି ଅଗଗ ହେଇଛନ୍ତି ଆଉ ମାନେ ଦି ତିନି ଚାରି ଜଣଙ୍କରେ ଗୋଟେ ଖୁଦୁରୁକୁଣୀ ଚାରି ଜଣ କରି।
ହୁଁ ଛୋଟ ମୂର୍ତ୍ତି ଆଉ।
ଖୁଦୁରୁକୁଣୀ ଦତ ଜ କଶିନ ଚାରି ଜଣ ପରେ ତାପରେ ଭଲ କରୁଛନ୍ତି ସବୁ ବକ୍ସ ସାଙ୍ଗସାଥୀ। ଆମେ ବି ଟିକେ ତା ସାଙ୍ଗ ଏଞଜୟ କରଛୁ।
ହୁଁ।
। ତାପରେ ପରେ ଆସିବ ଆମର ପୂର୍ବେ ପୁଣି ପୁଣି ପରେ ପରେ
କାର୍ତ୍ତିକ ପ କାର୍ତ୍ତିକଶ୍ୱର
କାର୍ତିକେଶ୍ୱର କାର୍ତିକେଶ୍ଵର ବି ଆମେ କରୁ କହିଲି ତ ଯାତ୍ରାଫାତ୍ରା କରୁ କାର୍ତ୍ତିକେଶ୍ଵର କରୁ।
ମାତା କଲେ ମାତାଙ୍କ ପୁଣି ବଡ ପୁତ୍ର ଆସିବେନି। ହୁଁ।
କରୁ କର୍ତିକପୂର୍ଣୀମା। ଏବେ ବି ତ ଶୀତଳ ଷଷ୍ଠୀ ଯାଇଛି ଦେଖି ଜାଣିଛ। ଶିବ ପାର୍ବତିଙ୍କ ବାହାଘର ଶୀତଳ ଶୀତଳ ଷଷ୍ଠୀ ଯାଇଛି ଏବେ।
ଏବେ ସେ ଏବେ ତ ଶୀତଳ ଷଷ୍ଠୀ ଯାଇଛି।
ବାହାରରୁ ଆମର ଆସିଥିଲା ହାପିଟି ଯେ ହେଲା ଥିଲା ଆଉ ଆମର ହଉଥିଲାଏ ଉ ପାଣ୍ଡା ଯୋ ପାଣ୍ଡା ଜାଣିଛ ପାଣ୍ଡା ଆଉ ଭାଲୁ ହଲୋ। ପାଣ୍ଡା ଆଉ ଗରିଲା ଜାଣିଛକି ପାଣ୍ଡା ଗରିଲା?
ହୁଁ ଆ ଆମ ଘର ପାଖରେ ଅଛନ୍ତି।। ଗାଁ ପାଖରେ।
ପାଣ୍ଡା କରିଲା ବି ଆସିଥିଲେ ଆମର ଯୋଉ ଇଏ ହେଇକି।
ହୁଁ।
ସବୁ ଆମ ତାପରେ ବରଯାତ୍ରୀ ଆମେ ସବୁ ଯାଇଥିଲୁ ଡ୍ୟାନ୍ସ ଫାନ୍ସ କଲୁ। ଆପଣ ତ ରିଲ୍ସ ରେ ଦେଖିଥିବେ।
ହୁଁ ଦେଖିଛି।
ହୁଁ। ତାପରେ ଆମର ପୁଅ ଘର ଜଣେ ହେଇଥିଲେ ଶିବଙ୍କ ଘର ଘର ଜଣେ ହେଇଥିଲେ ପର୍ବ ମା ଘର ଜଣେ ହେଇଥିଲେ ତାପରେ ଏଠି ବି ପ୍ରଭୁ ଙ୍କ ପ୍ରସାଦ ସେବନ ମଧ୍ୟ ହେଇଥିଲା । ଆମକୁ ତ ବହୁତ ଆନନ୍ଦ ଲାଗିଲା।
ଜୀବନରେ ଫାଷ୍ଟ ଟାଇମ୍ ଯାଇଥିଲେ ବୋଧେ।
ନାଇଁ ନାଇଁ। ଆଉ ଆଗରୁ ହୁଏ ନା ଆମେ ଆଗରୁ ଯାଉ।
ହୁଁ।
ଆଉ ତାପରେ ପରେ ଆସିବ ଆମର ପଣା ସଂକ୍ରାନ୍ତି ଜାଣିଛନ୍ତି ପଣା ସଂକ୍ରାନ୍ତି ଆମ ନୂତନ ବର୍ଷ। ଓଡ଼ିଆ ନୂତନ ବର୍ଷ ପଣା ସଂକ୍ରାନ୍ତିରେ ପଣା ପିଇଛନ୍ତି?
ତମେ ଘରେ ଅଛ? ଆଜି ଟ୍ୟୁସନ ଆସିବନି ହୁଁ ଯାଉଚି। ଦେଇ ଦେଇକି ଯାଉଛି ଆରି ତାଙ୍କ କତିରେ ଆଉ ହଁ।
ହଉ ହଉ।
ନାଇଁ ନାଇଁ ସେ ଯୋଉ ବାରିକ ଯିଏ।
ପଣା ପିଇଛନ୍ତି?
ଆଉ ପଣା ବିି କେମତି ଲାଗେ ତମକୁ ପଣା? ଆମେ ବି ସବୁ ଆସିକି ମିଶିକି ପଣା ଗୋଟେ ଡ୍ରମ୍ ରେ ଗୋଟେ ଡ୍ରମ୍ ପଣା କରିବୁ ସାଇ ଫାଇ ସାରା ସବୁ ବାଣ୍ଟିବୁ। ଆଉ ସବୁ ବାଣ୍ଟିକି ଆମକୁ ହଁ କ୍ଷୀର ଫିର ସବୁ ପକେଇ।
ନାଇଁ ଆରପଣା ହୁଏ ନା ନାଇଁ?
ହଁ ହୁଏ ଟାଇମ ହେଇଗଲା ରଖୁଛି।
ହଁ ରଖନ